ହାଲୋ
ହାଲୋ
ହାଲୋ ମୋ କଲ ଭଲଛି ଶୁଭୁଛି କି ଆପଣଙ୍କୁ ଆଉ କଣ କରୁଛ ଆଉ କଣ କରୁଛନ୍ତି
ତମେ
ମୁଁ ବି ମୁଁଇ ଛାତ ଉପରେ ବସିଥିଲି ଏ ଛାତ। ତାପରେ ବୁଲୁଛି ଜେ ହଁ ଗରମ ହଉଛି
ହୁଁ ହୁଁ। ଓୋ ଥରେ ସମସ୍ତେ ଭଲ ଅ। ସଇ । ମୁଁ ପଖାଳ ଚିପ୍ସ୍ ଛଁଣା ଛଣି କରାହେଇଥିଲା ହଁ ହଁ ସମସ୍ତେ ଛଣା ପୋଡାପୋଡି କରି ପାଗ କରିଥିଲୁ ତମର କଣ ଖାଇଛ?
ହଁ ଖାଇ। ଥିଲି ଭାତ ଆଉ ଭାତ ଭାତ ପଖାଳ ଭାତ ଆଉ ପୋଟଳ ଭଜା ଆଉ ଆମ୍ବ ହେଇଥିଲା ଆଉ ଡାଲମା
ହୁଁ ହୁଁ
ହଁ।
ତ ବେଶି ଗରମ ହଉଛି ଆଉ କିଛି କରିବାକୁ ଇଚ୍ଛା ହଉନି
ହଁ ଗରମ ତ ବହୁତ ଜୋରରେ ହଉଛି ଆଉ
ଏବେ ପଢୁଛ ନା କଣ କରୁଛ?
ପଢ଼ାପଢ଼ି ଚାଲିଛି
ଓ ହୋ।
ଆଉ ଆପଣ
ନାଇଁ ମୋର କଣ ମୋର ମ୍ୟାରେଜ ହେଇଯାଇଛି। ହୁଁ। ଘରେ କିଏ କିଏ ରହୁଛି। ତମେ
ଆମର ଜଏଣ୍ଟ ଫ୍ୟାମିଲି
ହ ଆମର ବି ଜଏଣ୍ଟ ଫ୍ୟାମିଲି ଥିଲୁ ମାମୁଁ ଘର
ହଁ ଆମ ଗାଁ ବରମ୍ପୁର
ବ୍ରହ୍ମପୁର ର କୋଉଠି କହିଲ?
ବ୍ରହ୍ମପୁର ର ପୁରୁଣା ବସ ଷ୍ଟାଣ୍ଡ
ହୁଁ ହୁଁ ହୁଁ। ଆମର ବି ସେଇଆଡେ କୁ।
ଓ ହୋ
ହୁଁ ହୁଁ ଆମର ମୋ ଶାଶୁଘର ବରମ୍ ଉପ
ଆଉ ବାପଘର
ଏ ନୟାଗଡ ଭୁବନେଶ୍ଵରରେ ରହୁଛୁ
ହଁ
ହୁଁ।
ମେ ବି ତମକୁ ମୁଁ ଦେଖିଥାଇପାରେ।
ହେଇଥିବ।
ସ୍ନେହା କୁ ଜାଣିଛ କି?
ହଁ ହଁ ହଁ।
ହଁ ସ୍ନେହା ତ ଆମ ଘର ପାଖେ ରହୁଥିଲା। ତ ତମେ ମେ ବି ଆସିଥିବ?
ହଁ ହଁ ଯାଏ ତାଙ୍କ ଘର କୁ ତା ମୋ ଭଉଣୀ ତ ସେ ଆଉ।
ହଁ ସ୍ନେହା ମୋ ସାଙ୍ଗ ନା।
ଓ ହୋ ତମେ ନୟାଗଡ ନା।
ହଁ ଧରିତ୍ରୀ।
ଓ ହଁ ହଁ ତାହେଲେ ଶୁଣିଛି। ଟି ନା।
ଡାକନା ଯାଇନା। ତ ସବୁ ଜାଣିଛନ୍ତି।
ହଁ ହଁ ମୁଁ ଜାଣି ଅ ହଁ ହଁ ଜାଣିପାରିଲି ଏବେ ଜାଣିପାରିଲି। ଯାଇ ବୋଲି ଜାଣିଲି ନିକ ନେମ୍ ଟା ଜାଣିଛି। ଭଲ ନାଟା ଆଉ ଜାଣିନି। ହଁ ସେଇପଟେ ରହୁଥିଲା ତ ସେ ସେ ଆଗରୁ ଆଉ।
ହଁ।
ହୁଁ ହୁଁ।
ହଁ ଆଉ।
ହଁ ଥଣ୍ଡା ଏସିରେ ଶୋଇକି ମୋ ଏସି ଏସନଫୁଲିଆ ଅଛି ତ ଏ। ଗରମ କୁ ଆଡେ ରହିି ହଉନି ଏମିତି ଏସି ରେ ଥଣ୍ଡା ହେଇଯାଉଛି।
ଓହୋ ଆମର ତ ଏସି ନାଇଁ ଆମେ ସେମିତି ରହୁଛୁ ଗରମ ହେଲେ ବି।
ହଁ ହଁ ହୁଁ ହୁଁ ହଁ ଏସି ବେଶୀ ବି ରହିଲେ ଭଲ ନୁହୁଁ ଆମ
ଏସିରେ ରହିଲେ ବେଶି ରୋଗ ଆସିବ ନା। ତ ସେଥିପାଇଁ ଆଉ।
ହଁ ସେଇ ଠୁ ମୁଁ ବା ମୋର ବା ସେ ମା-ଗୋଟେ ଥର ଖରା ବର୍ଷାରେ ଖରା ଦିନେ କାମ କରୁଥିଲେ ଟିକେ ବାହାରେ ପ୍ରୋଜେକ୍ଟ ଥିଲା ଖାଲି ଥଣ୍ଡା ପିଇପିଇକା ମୋର ଇସନଫୁଲିଆ ବାହାରି ପଡିଲା ସେଇ ବର୍ଷଲେ ନହେଲେ ମୋର ନଥିଲା ଏବେ ତିନି ଚାରି ବର୍ଷ ହେଲା।
ମୋର ଇସନଫୁଲିଆ ଅଛି ଯେ ଏତେ ବି ନାହିଁ କାହିଁକି ନା ବାବାଙ୍କ ମୋର ଇସନଫୁଲିଆ ଅଛି ତ ସେଥିପାଇଁ ଜେନେଟିକ ସେଥିପାଇଁ ଅଛି କିନ୍ତୁ ଏତେ ଜଣା ପଡୁନି କିନ୍ତୁ ଦେହ ସବୁବେଳେ ଥଣ୍ଡା ରହେ।
ମୋର ନଥିଲା ଏବେ ହେଲା। ମାନେ ଡଷ୍ଟ ଆଲର୍ଜି ବି ଅଛି ଟିକେ ଧୂଳି ହେଲା ମାନେ ଝ-ଘର ଝଡା ଝଡି କଲା ମାନେ ହେଇଯିବ ଥଣ୍ଡା ସାଙ୍ଗେ ସାଙ୍ଗେ।
ମୋର ବା ସେ ଟିକେ ଧୂଳି ବସିବ ମାନେ ଥଣ୍ଡା ହେଇଯିବ।
ଥଣ୍ଡା ହେଇଯିବ। ଥଣ୍ଡା ପାଣି କି ଆଇସ୍କ୍ରିମ ଟିକେ ଖାଇ ଏଲେ ହେ ଯିବ।
ହଁ ସେ ଜଗି ରଖି ଚଳେଇବାକୁ ପଡୁଛି ଆଉ।
ସେ ତ ମନ ହୋଉନି ଯେ ମୁଁ ରୁମ୍ ରେ ବ ଫ୍ୟାନ୍ ଟା ଲଗେଇନି ସାଉଣ୍ଡ ହବ। ମୁଁ ଝାଳରେ ଓଦା ହେଇ ସାରିଲିଣିି ଏତେ ଗରମ।
ତୁମାର ବଡ
ଆମ ହଉଛି ଆମର ଗହଳି ଘହର ବାହାରେ ଛୁଆ ମାନେ ଯୋଉ ଖେଳା ଖେଳି କରୁଛନ୍ତି ତ। ଏ। ହଁ ସେଠି ଆମେ ଯାଇନୁ। ମୋ ଝିଅ ତ ବେଶୀ କେଁ କେଁ ହବ। ଦେଖିଲା ମନେ ମତେ। ତମେ?
ଓହୋ ତେ ଭୁବନେଶ୍ଵରକୁ ଆସିଛ।
ଭୁବନେଶ୍ଵର ବି ମାନେ ମୋ ଶାଶୁଘର ବି ବରମୁଣ୍ଡା ପାଖରେ। କିନ୍ତୁ ମାନେ ତାଙ୍କ ଗାଁ ହେଲା ବ୍ରହ୍ମପୁର।
ହଁ।
ବରମୁଣ୍ଡା ପାଖରେ ଶାଶୁଘର। ବାପଘର ତ ଏଇଠି ଏଇ ଯଉ ଚା ଛ ଘରେ ଆଉ ଦେଖ ଜାଣିଥିବୁ।
ହଁ ଜାଣିଛି। ଅଙ୍କିତାକୁ ବି ଜାଣିଚି ଅଙ୍କିତା ଆମ ସ୍କୁଲ୍ ରେ ପଢୁଥିଲା।
ହଁ ହଁ ହଁ ଅଙ୍କିତା ହଁ ତମ ନାଁ ତ ବି ଶୁଣିଛି ତାଠୁ ବେଶି। ହୁଁ ହୁଁ ହୁଁ। ଆଗରୁ ତ ସେଇଠି ରହୁଥିଲ ପାଖାପାଖି ହେଇକି ନା ସବୁବେଳେ ଆଉ। ଉଁ ହୁଁ। ତମର ବର ବଡ ସ୍କୁଲ୍ ଥିଲା ନା।
ନା ନା ମୋର ହଁ ହଁ ସାଇ ବିଣା ବିଣା ଥିଲା।
ସମୟ ଯାଏ ସେଇଠି ପଡୁଥିଲ। ନା
ହଁ ସେଇଠି ଦଶମ ଯାଏ ସେଇଠି କିନ୍ତୁ ସେଇଟା ସରସ୍ୱତୀ ଅଣ୍ଡା ଥିଲାନା ତ ସରସ୍ବତୀ ଅଂଡର ହ ସରସ୍ବତୀ ଅନଡର ରେ ଏଗଜାମ ଦେଇ ଥିଲୁ ଆଉ
ହୁଁ ଓହୋ ଆମର ବ୍ରହ୍ମେଶ୍ଵର କହୁଥିଲା
ହଁ।
ଉଁ ହୁଁ କଣ କିଲୋ ନାଇଁ ର ରଜାରେ ଯିବାର ଅଛି ସେ ବରହମ୍ପୁର ଆଡେ ଯିବାର ଅଛି ଦଶ ପନ୍ଦର ଦିନ ଛୁଟି ରହିବୁ ତ
ଆଉ ରଜ ତ ଗାଁ ମାନେ ମୁଁ ତ ଥିଲା କି ତୁ ଏଇନା ସେମିଷ୍ଟାର ଅଛି ତ ସେଥିପାଇଁ କୁଆଡେ ଯାଇ ହବନି
ଓହୋ ହୋ କେବେ ଅଛି କି କେବେ ଅଛି କି
ଚିଶ ରେ ହଉଛି
ଓହୋ
ତ ସେଥି ଭାଇଁ କୁଆଡେ ଯାଏ ହଁ ସେ ନାଇ କୁଆଡେ ଯାଇ ହବନି ସେ ଘରେ ରହୀକି ପାଠ
କୋଉ କଲେଜ ରେ ଏବେ ପଡୁଛି କି
କମଳ ନ ରୁମେ
ଓହୋ ସରିବ କେତେବେଳେ
ଏକକ୍ଜାମ
ହୁଁ।
ଏକ୍ଜାମ ସରିବ ଜୁନ ପଚିଶ ରୁ ଜୁଲାଇ ଆଠ
ଓହୋ ଏଇଟା କଉ ସେମିଷ୍ଟାର୍
ସେକେଣ୍ଡ
ଓ ହୋ
ହଁ ଏବେ ତ ଜଷ୍ଟ ଷ୍ଟାର୍ଟ ହେଇ
ହଁ ଭାଇବେ ଆହୁରି ଏବେ ତମର ଚାରି ବର୍ଷ ନା ତିନି ବର୍ଷ।
ଚାରି ବର୍ଷ ହେଇଯାଇଛି ନା।
ହ। ସେଇୟା ତ ଆର ବର୍ଷଠୁ ହେଇଛି। ଗୁଡିଠୁ ତମେ ନେହା ଠୁ ବର୍ଷ ସିନିୟର ନା ସେମ କ୍ଲାସ ସେମ। ହଁ ହଁ ଆ ସେ କେ
ହଁ ଆମେ ତେନଟ ମାନ ସେ ଗୋଟେ ଟିୁସନ ଯାଉଥିଲୁ ଅଂଶୁମାନ ଗୁର୍ କୁ ଇଂଲିଶ। ହଁ।
ହଁ କୁହେ ସେ।
ହୁଁ। ଗୁରୁଜୀଙ୍କ ମାଡ ଯିଏ ଖାଇ ଗୁରୁଜୀଙ୍କ ମାଡ ଯିଏ ଖାଇଛି ସାର ପା
ପ୍ରବଳ ବାଡାନ୍ତି। ହୁଁ।
ଆମର ତ ପିଲାମାନେ ବାଡି ଲୁଚେଇ ଦିଅନ୍ତି। ଗୁରୁଜ ବାଡି ଖୋଜିବେ ବାଡେଇବା ପାଇଁ।
ଓହୋ ଏବେ ଆଉ ବାଡଉନାହାନ୍ତି କେହି। ଏବେ ପିଲାମାନ କୋଉ ବାଡଉନାହାନ୍ତି କି କୋଉ ସାର୍ ଡରୁନାହାନ୍ତି ଆଉ। ଆଜିିକଲି ହଁ ହଁ ଏ ଅଙ୍କିତା ଗୋଟେଠି ଯାଉଥିଲା ଗ୍ରୁପ ଯେ ତାକୁ ମାନେ ଡର ଫର କିଛି ନାଇଁ। ସେ ସାରଙ୍କୁ ଲେଟ ରେ ଗଲେ କିଛି କହିବେନି ମାନେ କିଛି ବି ନାହିଁ। ମାନେ ଛଅଟାରେ ଟଉସନ ଥିଲେ ସେ ସାଢେ ସାତଟରେ ଗଲେ ବି ତାକୁ କିଛି କହିବେନି। ଜମା ଡରୁ ନାହାଁନ୍ତି ବା। ଡରୁ ନାହାନ୍ତି କି ବନ୍ଦ କଲେ ବି ସେ କିଛି କହୁନାହାନ୍ତି କି କିଛି ନାହିଁ।
ଆମ ମାମା କହୁଥିଲେ ଆମ ମାମା ଆମ ମାମା କହୁଥିଲେ କି ତାଙ୍କର ଜ ଟି ଙ୍କୁ ଦେଖିଲେ ମାନେ ଡରୁଥିଲେ। ଆମେ ତ ଆମେ ଗୋଟେ ପାାଗ ଡରୁଥିଲୁ ଗୋଟେ ପାାଗ ଡରୁ ନଥିଲୁ। ଏବେ ଏବେ ତ କେହି ଖ ଖାତିର କରୁନାହାନ୍ତି ଟିଚର ମାନଙ୍କୁ।
ଷ୍ଟଡି ସ ଲୁ ଥାହା ବି ଅଛି ନା ନାଇଁ ତମେ ଜା ମାନେ ମୁଁ ପଞ୍ଚମରେ ଥିଲାବେଳେ ଏବେ ଆଉ ତାଙ୍କୁ ଡରୁ ନାହାନ୍ତି। ଆଉ ପଞ୍ଚମରେ ଥିଲା ଭଳେ ଆମେ ବ୍ରହ୍ମେଶ୍ଵର ଯିବାକୁ ବି ଡରିବୁ।
ହଁ ସ ତ ଯୋଉଠି ପିଲାଙ୍କୁ ଦେଖିବ ସେଇଠି ପିଲାଙ୍କୁ ବେଜିତି କରିବେ।
ସେ ତାଙ୍କ ବାହାଘର ହେଲା ବେଳକୁ ହେଲା ପରେ ଟିକେ କେ ଦର୍ଦ ଢିଲା ହେଇଯାଇଛି ସବୁ।
ହଁ ପିଲା ଟୋଟାଲି ଡରୁ ନାହାନ୍ତି। ହଁ
ଯୋଉମାନେ ଅଷ୍ଟମ
ହଁ ତଥାପି ସାର୍ ସାର୍ ଆସିଥିଲେ ପ୍ଲସ ଟୁ
ଫିଲି ଖାଇବୁ କିଲୋ ଲିକ୍ କଣ କହିଲ?
ସାର୍ ପ୍ଲସ ଟୁ ଟାଇମରେ ଆସିଲେ କି ଆମ ଘରକୁ ଆସିକି ଟିକେ ଯୋଉ କୋଚିଂ ପଠାଅ ପଠାଅ ଝିଅକୁ ପଠ
ନାଇଁ ପ୍ଲସ ଟୁ ଉଁଉଁ ତାଙ୍କ ମ୍ୟାରେଜ ହେଲା ପରେ ଡରିଲେନି କି ଆଉ ଭଲ ଟିଚର ବି ନଥିଲେ ଆମ ବେଳେ ମୁଁ ଯୋଉ ପଢୁଥିଲି ସେତେବେଳେ ଭଲ ଟିଚର ଥିଲେ। ତା ପରଠୁ ଆଉ ଭଲ ନହିଁ। ନା ନା ଜାଣିନି ମୁଁ ଆଉ।
ଏବେ ନୂଆ ନୂଆ ଆସୁଥିବେ।
ଏବେ ସେସବୁ ଭଲ ଏବେ ମୁଁ ଜାଣିନି କିନ୍ତୁ ମା ଆମ ପରେ ପରେ ହିଁ ଟିପ୍ସ ଟିପ୍ସ ଗଲା ସେଠ ଟିୟୁସନ୍ ନହେଲେ ଆଗରୁ ଏତେ ଡରିକି ଭୂକକିିବା ଡରିକି ପାଠ ପଢ଼ୁଥିଲେ ପୁରା।
ସିଏ ତ ପିଲା କହିଲେ ଅମରସାର୍ କହିଲେ ପିଲା ଦୌଡିକି ପଳେଇବେ।
ହଁ ବରା ହଁ ଆମ ଘର ପରା ଆଉ ଡର ନାହିଁ।
ପିଲା ଦିନେ କାହା ପିଲା ଦିନେ କାହାକୁ ଖାତ୍ ଖାତିର କରୁନାହାନ୍ତି ଆଉ।
ହଁ ଏବେ ଆଉ ଆଉ ନାଇଁ ନହେଲେ ଗୋଟେ ଷ୍ଟିଲ ର ବାଡି ରଖି ଇଏ ଗଝଲି ବାଡିଟା କୁ କହିବେଏଇଥିରେ ବାଡ଼େଇବେ।
ହଁ ଟି ଟିଚର ମାନଙ୍କୁ ଆଉ ଏଇନା କେହି ଭୟ କରୁନାହାନ୍ତି। ଯେ ହଁ ତ ସାଙ୍ଗ ଆଉ।
ହଁ ଆଠାଇ ସମସ୍ତ ଏମତଆ ମାର୍କ ମିଳିଛି ସବୁ।
ଏଇ ବର୍ଷ ବି ଭଲ ପିଲା ରେଜଲ୍ଟ କରିଛନ୍ତି। ଇ କିନ୍ତୁ ପ୍ଲ ଦଶ ସମୟଟା ଖରାପ ହେଇଛି। କିନ୍ତୁ ପ୍ଲସ ଟୁ ଟା ଏଥରେ ପୁରା ଖୋଲା ଖୋଲା ମାରି
ହଁ ସମସ୍ତଙ୍କର।
ଲିଟେରଚର୍ ର୍ସବଜେକ୍ଟରେ ପିଲା ରଖିଛନ୍ତି ଶହେରୁ ଶହେ। ସହେଦୁଇ ଫେର୍ ଇଂଲସ ଫେରେ ଇଂଲସ ରେ ଓଡି ଓଡ଼ିଆରେ ତ ପିଲା ସ
ହୁଁ। କାହାର? ଏଥର ମାାର୍କ୍ଣ ଭଲ ହଲ। ମାର୍ ଭଲ ରଖିଛନି
ଆମ ବେଳକୁ ତ ଅଧା କୋଶି ପୁରା କପି ପେଷ୍ଟ ହେଇ
ଓହୋ।
ହଉ କଥା ହେଇକି ଭଲ ଲାଗିଲା କଲ କାଟିଦିଅ ଆଉ ହଁ ହଁ।